ହ୍ୟାଲୋ।
ହଁ।
ହଁ ଏବେ ଭଲ ଶୁଭୁଚିତ ଆପଣଙ୍କ ପାର୍ଟି ଟା ସେଥିେବେଳେ କାଇହିଁ ଶୁଭୁନଥିଲା ଜମା
ଓହୋ ସେତେ ଗୋଟେ ଶୁଭିଲାନି ସେଇଟା ମୋର ଗୋଟେ ମିସ୍ ହେଇଗଲା ଆଉ
ହଁ ଏଇନା ଶୁଭୁଝି ଭଲରେ ବା ମୋର ବି ସେଇୟଆ ହେଇଛି ବା।
ହୁଁ ହଁ ହଁ। ହଁ ଆଉ ଆପଣଙ୍କର କଣ ଖବର?
ହେଇି ବସିଥିଲୁ ତ ସବୁ ପିଲାମାନଙ୍କୁ ପାଠ ପଢଉଥିଲି ବସିକି ଆଉ। ସନ୍ଧ୍ୟା
ରୋଷେଇ ବାସ ହେଇନି ରୋଷେଇ ହେଇନି ଏବେ।
ନା ରୋଷେଇ ହେଇନି ଆଉ ଏଇନା ଟି ଯେ ଏଇ ଛୁଆମାନେ ସନ୍ଧ୍ୟାବେଳେ କହିଲେ ଚାଟ୍ କରିବାକୁ ତ ସେଇଆକୁ କରିକି ଦେଲି ତାପରେ ଘରକୁ ବି କୁଣିଆ ସବୁ ଆସିଥିଲେ। ସେମାନଙ୍କର ବି ଛୋଟ ଛୋଟ ପିଲା ତାଙ୍କୁ ବି ଏଇ ମ୍ୟାଗି କରିକି ଦେଲି ସେ ଖାଇଲେ ଚା ଫହା ପିଇକି ସବୁଇନା ବସ ଆଛନ୍ତି ପାଠ ପଢ଼ିବେ ବୋଲି ଆଉ
ଛୁଆମାନେ କୋଉ କ୍ଳାସ ରେ ପଢୁଛନ୍ତି?
ହଁ ସାନ ଟା ପଢୁଛି ଚତୃର୍ଥ ରେ ବଡ ଟା ପଡୁଛି ଷଷ୍ଠରେ ଆଉ।
ହ
ତ ବାହାରକୁ କୁଆଡ଼େ ଟଟିଉସନ୍ ଛାଡ଼ନି ତ ନିଜେ ଘରେ ଟିକେ ଦେଖିବାକୁ ପଡୁଛି ପିଲାଙ୍କୁ ଆଉ।
ହଁ ହୁଁ ହୁଁ
ଆପଣ କୁଆଡ଼େ ସବୁ ବୁଲିଲେ ଖରାଦିନ ଛୁଟିରେ ବାହାରକୁ କୁଆଡ଼େ ଯାଇନାହାନ୍ତି?
ନା ନା ମୁଁ ତ ବାହାରକୁ ଯାଏନି କେବେ। ଆଉ ବାକି ଖରା ଛୁଟିରେ ମୁଁ ବି ପୁରା ଏ ଲାଷ୍ଟ ଲାଷ୍ଟ କୁ ଆସିଲି ମୋ ବାପ ଘରକୁ ଆସିଲି।
ହଁ।
ଆଗରୁ ବି ମୁଁ ଯାଇନଥିଲି କୁଆଡ଼େ ମାସ ଦେଢ଼ ମାସ ଏଇ ଲାଷ୍ଟ କୁ ଆସିଲି କଣ କି? ମାଆଙ୍କର ଟିକେ ଦେହ ଖରାପ ହେଲା ଭାଉଜର ଦେହ ଖରାପ ହେଲା ମୁଁ ପଳେଇ ଆସିଲି ଟିକେ। ଦେଇ ବୁଲିବା ପାଇଁ।
ମାଙ୍କର କଣ ହଉଛି କି?
ଏଇ ଥଣ୍ଡା ଜର ଫର ଏମିତି ହେଇକି ହେଇଗଲା ଭାଉଜର ଟିକେ ଗୋଡ ଟା ଫ୍ରାକ୍ଚର ହେଇଯାଇଥିଲା ଆଉ ସେ ହଇରାଣ ହଉଥିଲା। ହେଲେ ଦୁଇ ଜଣ ମୁଁ ପଳେଇ ଆସିଲି ଆଉ।
ଓହୋ ମୁଁ ଭାବିଲି ଖରା ଦିନିଆଁ ତ ପିଲା ସବୁ ସବୁଆଡ଼ଳେ ବୁଲିବାକୁ ଇଚ୍ଛା କରନ୍ତି କୁଆଡ଼େ ଯାଇଥିବେ ବୋଲି ନା?
ନା ମୋର ବଡ଼ ପିଲା ତ ସେମାନେ ଏତେ କୁଆଡ଼େ କରନ୍ତିନି ଯଦି ବିି ତାଙ୍କର ଇଚ୍ଛା ହୁଏ ମୁଁ ସେମାନଙ୍କୁ ପଠାଇଦିଏ ବୁଲିବା ପାଇଁ। ପାଇଁ ଯେଉଁଠିକି ଯିବା ପାଇଁ କୁହନ୍ତି? ବାକି ମୁଁ ଏକା ତ ମୁଁ ଏତେ କରିନି କୁଆଡ଼େ ଯିବା ପାଇଁ କରିବା ପାଇଁ। ଆତ କନି ଆଉ।
ଆମର ତ ପିଲାମାନେ ଏଇ ପ୍ରଥମ ରଜ ଦିନ ଏଇ ପାଖରେ ବରୁଣେଇଗଲେ।
ହୁଁ ହୁଁ।
ଆଉ ଦ୍ଵିତୀୟ ରଜ ଦିନ ତା ବାବାକୁ ଲଗେଇକି ରାତିରୁ ଉଠିକି ପୁରା ଯାଇଛନ୍ତି ଘଟ ଘଟଗାଁ ତାରିଣୀ କୁ ଆଉ ଯୋଉ ଘଟଗାଁ ରେ ତାରିଣୀ ଅଛନ୍ତି? ସେଇଠିକି ଯାଇଥିଲେ ହଁ ଭୋରୁ ଭୋରୁ ଯାଇ ସେଠି ପହଞ୍ଚିକି ସେଠି ଯାଇକି ରହିକି ଠାକୁର ଦର୍ଶନ ଦର୍ଶନ କରିକି ଆସିକି ତ ସେଠି ଗୋଟେ ବଢିଆ ଡ୍ୟାମ୍ଟା ଅଛି ସେ ଡ୍ୟାମ୍ରରେ ଗାଧେଇଲେ ଆଁ ଏଠି ମାନେ ଡ୍ୟାମ ସିନା ସେଠି ମାନେ ଖସଡ଼ା ଟାଇପ୍ର ହେଇଛି। ପିଲାମାନେ ଗାଧେଇ ପାରିବେ ଭଲ ଜାଗା ଟା।
ହଁ ହଁ।
ଗାଧକି ବୁଲାବୁଲି କରିକି ହେଟୁ
ହୁଁ। ହୁଁ ହଁ ବୁଲାବୁଲି କରିକି ଆସିଲେ ଆଉ ନାଁ? ହ୍ୟାଲୋ।
ତା
ହ୍ୟାଲୋ।
ହ୍ୟାଲୋ ଶୁଭୁନି କି ମୋ କଥା?
ହଁ, ହଁ, ହଁ, ହଁ ସୁବିଲା କୁହନ୍ତୁ।
ହଁ ମୁଁ କହିଲି ଆପଣ ଛ ତିଆ ବଟ ଯାଇଚନ୍ତି? ନା ଆଉ କୁଆଡ଼େ ସବୁ ଯାଇଚନ୍ତି ଆପଣ କହୁନାହାନ୍ତି, କୁଆଡ଼େ ବୁଲିବାକୁ ଯାଇଛନ୍ତି?
ନା ଛତିଆ ପଟ ମୁଁ କେବେ ଯାଇନି, ଆମର ଏମିତି ତ ରୋଡ୍ ରେ ଗଲାବେଳେ ହଁ ଛତିଆ କ୍ରସ୍ କରିକି ଆମେ ଯାଉ, କିନ୍ତୁ ବୁଲିବା ପାଇଁ ମୁଁ କୁଆଡ଼େ ଯାଇନି ଛତ ତିଆ ସବୁ କୁଆଡେ ଯାଇନି, ଆମର କେହି ରିଲେଟିଭ୍ ବି ନାହାନ୍ତି। କି ମୋତେ ସେମିତି କିଛି ମୌକା ବି ମିଳିନି ବୁଲିବା ପାଇଁ।
ଆପଣ ନମାଜ ପଢ଼ନ୍ତି ସବୁଦିନ?
ହଁ, ହଁ, ହଁ।
ହଁ।
ସେଇଟା ତ ଯେମିତି ଆପଣଙ୍କର ପୂଜା କରାଯାଏ ଆମର ତ ସେଇଟା ସେଇଟା ହଉଛି ଆମର ନମାଜ।
ଏ ଯୋଉ ନମାଜ ଯୋଉମାନେ ପଢ଼ନ୍ତି ଆମରି ଗୋଟେ ଜଣେ ଯାଉଥିଲେ ଜଣେ ମାନେ ବେପାରୀ ଜଣେ ଏ ଯୋଉ ଉଁ, ଯାଆନ୍ତି ବିକ୍ରି କରିବାକୁ ଓ ମାନେ ଠିକ ପାନ୍ସଟା ବେଳକୁ ତାଙ୍କର ମାନ ଯେଉ ଠା- ଡାକନ୍ତି ଯୋଉ ଆଲ୍ଲା ଆଲ୍ଲା କଇ ଡାକନ୍ତିନି କି?
ହୁଁ, ହୁଁ।
ସେ ସାଉଣ୍ଡ ହେଲା ଯେମିତି ସେ ସେ ରୋଡ୍ କରରେ ଯୋଉ ସାଇକେଲ ଥୋଇ ଦେଇକି ସେଇଠି କଲେ ଏମିତି ଗୋଟେ କିଛି ପ୍ରଥା ଅଛି ଆପଣଙ୍କର?
ମାନେ ସେ ଆମର ଯୋଉ ନମାଜ ଟା କା- ହଁ, ହଁ ଆମର ନମାଜ ଟା କାହା ପାଇଁ ଛାଡ ନାହିଁ, ବୁଝିପାରଲେ? କାହା ପାଇଁ ଛାଡ଼ ନାହିଁ ତ ଆପଣ ଯୋଉଠି ବି ଥିବେ ଯଦି ଭଲ ସଫାସୁତୁରା ଜାଗା ଥିବ, ପବି ତ୍ର ଜାଗା ଥିବ ଆପଣ ପଢ଼ିପାରିବେ।
ହଁ, ଓ ହୋ।
ହଁ କାହା ପାଇଁ ଛାଡ଼ ନାହିଁ। ଛୁଆ ମାନେ ସାତ ବର୍ଷ ପରେ ପଢନ୍ତି, କିନ୍ତୁ ଆଜିିକାଲି ଆଉ ସା ତ ବର୍ଷ ପିଲା କିଏ ଜାଣିଛି ନମାଜ ପଢ଼ିବା। କିନ୍ତୁ ଆମର ଅଛି ତା ସାତ ବର୍ଷ ଯେ କମ୍ପ୍ଲିଟ୍ ହେଇଗଲେ ଛୁଆମାନଙ୍କୁ ବି ପଢ଼ାଯାଏ। ଏଇଆ ଆଉ।
ଆ, କେମିତି ସବୁ ଯୋଉ ନମାଜ ପଢନ୍ତି ଯୋଉ ସେଇଟା ମାନେ କଣ ଗୋଟେ ବହିର ଅଛି ତାକୁ ଘୋଷିକି ମନେ ରଖିକି ପଢ଼ନ୍ତି ବୋଧେ?
ହଁ, ହଁ ଆମର ଯେମିତି ତ ଆପଣଙ୍କର ଜି-ଉଁ, କଣ କୁହନ୍ତି ଗୀତା ନା ଗୀତ ନୁହଁ, କଣ ଆପଣଙ୍କର ହଁ ଗୀତା ଆପଣଙ୍କର ଥାଏ ନା ଗୋଟେ? ପୁରାଣ ଆମର ସେମିତି ହଁ ଆମର ସେମିତି କୁରାନ୍ ଗୋଟେ ଅଛି, ସେ କୁରାନ୍ ରେ ସବୁ ଯେମିତି ଆପଣଙ୍କର ଶ୍ରୋକ ଥାଏ, ଆମର ବି ସେମିତି ସେ କୁରାନ୍ ରେ ଅଛି। ତ ସେଇ ସବୁକୁ ମନେ ରଖିକି ନମାଜରେ ପଢ଼ାଯାଏ।
ସେ ସେଥିରେ କଣ ହିନ୍ଦୀ ରେ ନା ଉର୍ଦ୍ଧୁ ରେ ଲେଖା ହେଇଥାଏ?
ସେଟା ଆରବିକ୍ ଆର ଆରବିକ୍ ରେ ହଁ, ହଁ।
ଆପଣ ସମସ୍ତେ ଜାଣନ୍ତି ମାନେ ସବୁ ମୁସଲିମ ମାନେ କଣ ଏମିତି ଆରବିକ୍ କଥା ଜାଣନ୍ତି ସବୁ? ଦେ-ମାନେ ପଢ଼ନ୍ତି ତାହେଲା ଇଏଟା ଭାଷାଟା?
କଥା ହବାଟ କଥା ହବାଟା ଆମେ ଜାଣିନୁ, ସେଟା କଥା ହବାଟା ଆରବିକ୍ ସେ ଅଁ, କଣ୍ଟ୍ରିରେ ପଢା ହୁଏ ସେଇଟା ଯୋଉ ହଁ କଥା ହବାଟା, ଆମେ କେବଳ ଆମର ଯୋଉ କୁରାନ୍ ଟା ପଢ଼ିବା ଜାଣିଛି।
ହଁ।
ଆରଭିକ୍ ରେ। ମୁଁ ପଢ଼ିବା ଜାଣିଛି ଆରେ ହଁ ବାସ୍ ବାସ୍ ସେଇ କଥା ସେଇଆ ହଁ।
ଆମ ଘରେ ଭଲ ଆମ ପିଲା ମାନେ ସନ୍ଧ୍ୟା ଠାକୁରଙ୍କ ପାଖରେ ସେମିତି ନାମ ଜପ
ହଁ ହଁ ବାସ୍ ବାସ୍ ସେମିତି ସବୁ ଆମର ବି ଅଛି। ହଁ ଆମର ବି ଅଛି ଆମେ ବି ତ ଯେତେ ଚାହିଁବୁ ସେତିକି ପଢ଼ି ବିି ପାରିବୁ୍। ଆମ୍ ଆଲ୍ଲାଙ୍କୁ ଡାକି ବି ପାରିବୁ। ହଁ ଭକ୍ତି ଆଉ କଣ।
ତି ରହିଲେ ଭଲ ଲାଗେ।
ହଁ। ସେଇଆ ବା ମୁଁ କହୁଛି ଧର୍ମ ଖାଲି ଅଲଗା ବାକି ବୋହୁତ ଜିନିଷ ଅ ସମାନ ଅଛି ଅଁ ଖାଲି ନା ଅଲଗା ଆଉ କଣ।
ହଁ ନା ଅଲଗା ଆଉ ଲୋ ଲୋକମାନଙ୍କ ଭିତରେ ସେଇ ଟିକିଏ ଯୋଗୁଁ ଲୋ ମାନଙ୍କ ଭିତରେ ଟିକେ ରହିଯାଉଛି
ହଁ ହଁ ହଁ ଭେଦଭାବ ରହିଯାଇଛି ଆଉ ହଁ। କିନ୍ତୁ କଣ କରାଯିବ ସେ ଭେଦଭାବ
ଆମରି ଝିଅ ସାନ ଝିଅଟି ଯାଏ ସ୍କୁଲୁ। ସେ ଅଟୋ ବାଲା ଜଣେ ସିଏ ମୁସଲମାନ ଲୋକ। ସିଏ ତାକୁ ଭାରି ଭଲ ପାଆନ୍ତି କହିବେ ମୋର ପୁଅ ମୋର ଝିଅ ନାହିଁ ଇଏ ମୋ ଝିଅ ହବ। ଆଉ ଇଏ ମୋ ଝିଅ ଇଏ ତ କାନ୍ଦନ୍ତିିକି ଆସିକି ଗଡ଼ିବ ମୁଁ ତୋର ଝିଅ ଦରକାର ନାହିଁ ତ ଦିଇଟା ଝିଅ ହେଇଯାଇଛୁ ଆମେ। ସେଇ ଯୋଗୁ ତାଙ୍କୁ କହିଦୋଉଛୁ ତୁ ତାଙ୍କ ମୁଁ ତାଙ୍କ ଝିଅ ବୋଲି ହେ ହେଲା। ସିଏ ଡାକିବେ ତାଙ୍କର ଯେତେବେଳେ ତାଙ୍କ ମାନେ ପର୍ବ ପଡ଼ିବ ଡା କିବେ କହିବେ ଆ ପାଇଁ ଡ୍ରେସ ନେଇକି ଆଇଥିବେ ଇଏ ତ ନାଇଁ ମୁଁ ପିନ୍ଧିବିନି ଆଉ। ହୁଁ, ଆଉ ତାପରେ ତା ଗୋଡ଼ ଟି ବି ବିନ୍ଧା ହୋଉଥିଲା ଭାରି ଏମ୍ ହୋ ମେଡିକାଲକୁ ଯାଉ। ସେ କହିଲେ ମୁଁ ଫୁଙ୍କିଦେବି ଯେ ଭଲ ହେଇଯିବ।
ହୁଁ ହୁଁ। ହୁଁ।
ଆଁ ସେ କିନ୍ତୁ ସବୁ ଖାଦ୍ୟ ଦିଅନ୍ତି ତାକୁ ଭଲ ଭଲ ଜିନିଷ ଆଣିକି ତ ଖାଇବା ସବୁ ଦିଅନ୍ତି। ଆ ଇଏ ଟିକେ ତାଙ୍କୁ ଇଏ ହେଇଯାଏ ବିଗିଡ଼ି ଯାଏ ଖାଲି ତାଙ୍କ ଉପରେ ଆଉ।
ହଁ।
ହଁ ଆଉ ତାହେଲେ ଏନେ ପିଲାମାନେ ଆସିଲେ ରାତିରେ ଖାଇ ପିଇକି ଶୋଇବେ ଆଉ ନା?
ହଁ ହଁ ତାଙ୍କର ପାଠ ଫାଠ ପଢ଼ିବେ ଖିଆ ପିଆ ଆଉ ରୋଷେଇ କରିବି ଖାଇ ପିଇକି ଶୋଇବା ଆଉ। ଆମର ତ ଏଇ ଡେଲି କାମ ସେୟା ଆଉ। ସେଇ ରୋଷେଇ କର ତାଙ୍କରି ଖବର ବୁଝ ଏସବୁ ଆ
ହୁଁ। ଆପଣଙ୍କ ଘରେ ଯୋଉ ଏଁ ଆ ଯୋଉ ପୂଜା କରନ୍ତି ଯାହା ମାନେ କିଛି ପୂଜା ଘର ଭଳିଆ କିଛି ଅଛି ନା ନାଇଁ ଖାଲି ସୂର୍ଯ୍ୟ ଚନ୍ଦ୍ର ଯୋଉ ସେମିତି ପୂଜା?
ସେୟା କିହିଲି ମୁଁ କହିଲେକି ଯେତେ ମାନେ ଯୋଉଠି ବି ଆମର ପବିତ୍ର ଥିବ ସଫାସୁତୁରା ଥିବ ଆମେ ପଢ଼ି ପାରିବୁ। କିନ୍ତୁ ଯିଏ ନିମ୍ ଘର ଭଲ ନିଜ ହିସାବରେ କରୁଛନ୍ତି ଦିଇଟା ଚାରିଟା ରୁମ୍ କରୁଛନ୍ ଚି ବଡ କରି କରୁଛନ୍ତି ସେ ଗୋଟେ ଅଲଗା ନମାଜ ପାଇଁ ଘର କରିଦିଅନ୍ତି। ହେଲା? ନହେଲେ ବାକି ଆପ୍ ଆମର ଅଛି ଆମେ ଯୋଉଠି ବି ଆମର ଯୋଉ ଅ ଅଛି ନମାଜ ପଢ଼ିବାର ଗୋଟେ ଇଏ ଥାଏ ଯେମିତି ଚଟ ଥାଏ ଆପଣମାନଙ୍କ ର ଆମର ସେମିତି ବଡ କରି ଥାଏ ଯେମିତି ଆମେ ବସିକି ନମାଜ ପଢିପାରିବୁ।
ଓହୋ। ଆମର ତ ଆମର ତ ଯେ ତେ ଯୁଆଡ଼େ ଲୋକ ଗଲେ ଜଗନ୍ନାଥ ପଳେଇଲେ ସମସ୍ତଙ୍କ ମନ ଖୁସି। ଜଗନ୍ନାଥ ମନ୍ଦିର ଟା ମାନେ ସବୁଠୁ ସୁଖକର ଜାଗା ହଉଚି ସେ ସେଇଗୋଟାରୁ ପୁରୀ ଟିକେ ଜଗନ୍ନାଥଙ୍କ ଦେଖିବ ସମୁଦ୍ରରେ ବୁଲିବ ଆଉ ସମୁଦ୍ର ପାଣି ତ ଏମିତିଆ ଯେ ମାନେ ଯେମିତି କୁହନ୍ତିନି ତାର ସେ ସତ କଥା ବି ଆ ସମୁଦ୍ରରେ ଗାଧେଇବେ ସମୁଦ୍ରରେ ଯେଉଁ ବାଲି ଆପଣ ଦେହରେ ଲାଗିକି ତ ସେ ବାଲି ଟିକେ ଆପଣ ସଂଗ୍ରହ କରିକି ଯଦି ପାଣିରେ ପକେ- ପଇକି ଏମିତି ଖାଲି ବୁଲେଇ ଦେବେ ଦେଖି‌ ସେ ସୁଦର୍ଶନ ଚକ୍ର ଭଳିଆ ପୁରା ଦେଖାଯିବ।
ବୁଲିବ ହଁ ହଁ।
ହଁ, ମାନେ ଠାକୁରଙ୍କର କେତେ ମାନେ ଆମ ଇଏ ଅଛି ଆଉ ଆମେ ମାନେ ବାହାରେ ବେ ଶ୍ୱସ ଟିକେ ତାଙ୍କୁ ଆଉ। ସବୁ ଠାକୁର ସମାନ କଣ କରିବା ଆଉ ହୁଁ।
ଠାକୁର ସମାନ ଖାଲି ଗୋଟେ ସେବା କହୁଛି ଧର୍ମ ନାଁ। ଏଇ ସବୁ ଅଲଗା ଆଉ।
ହଁ ଯା ହଉ ଭଗବାନ କିନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ଆଜିକାଲି ଯେମିତି ହେଲାଣି ଯୁଦ୍ଧ ସବୁଆଡ଼େ, ସମତେ ଖୁସିରେ ରହନ୍ତୁ ସେ ଭଗବାନ ଉଁ ଯାହା କରିବେ ଆଉ। କଣ କରିଆ, ଆ ଆପଣଙ୍କ ଘରେ କଣ ସବୁ ମାନେ ଉ ଏଇନା ଆଉ କେହି କୁଣିଆ ମଇତ୍ର କେହି ଆସିନାହାନ୍ତି ଏବେ ଆଉ?
ନା ନା ଆଉ କିଏ ଆସିବେ ଛୁଟ୍ ଛୁଟି ତ ସରିିଲା ଆଉ ହଉ ହଁ ହଁ ହଁ ହଁ ଠିକ ଅଛି ହଁ। ହଁ ହଁ ଠିକ୍ ଅଛି।